ହ୍ୟାଲୋ।
ହ୍ୟାଲୋ ଦିଦି ହଁ ଦିଦି କଣ କରୁଛନ୍ତି ଆପଣ?
କିଛି ନାହିଁ ଏମିତି ଗଡୁଥିଲି ଆଉ ତମେ କଣ କରୁଥିଲ?
ମୁଁ ବି ସେ ଏମିତି ଶୋଇଥିଲି ଆଉ ଆପଣଙ୍କ ଆଡେ ଗରମ କେତେ ଜୋର ହଉଛି?
ଗରମ କଥା ଆଉ ପଚାରନି ପ୍ରବଳ ଗରମ। ମୁଁ କଇଲି ଗରମ ଖତା ଆଉ ପଚାରନି ପ୍ରବଳ ଗରମ ହଉଛି।
ହଁ ଏବେ ଗରମ ଖର ଆମର ବି ପ୍ରବଳ ଗରମ ହଉଛି ଖରା ତାପମାତ୍ରା ବହୁତ ବଢି ଯାଉଛି।
ଗୁଳୁ ଗୁଳୁ ପ୍ରବଳ ହଉଛି।
ହୁଁ କିନ୍ତୁ ମାନେ ସହରଠୁ ବାହାରେ ଟିକେ ଗରମ ଟା କମ ଲାଗେ ନା ଯାହାହେଲେବି।
ହଁ ଯାହା ବି ହେଲେ ସହରଠୁ ଗାଡି ମାନେ ସେଠି କଣ ଗାଡି ଏ ଯିବା ଦ୍ଵାରା ଅଧିକ ଗରମ ହୁଏ କିନ୍ତୁ ଏ ସହରରେ ଯାନି ଗଛ ବଛ ଅଛି ଟିକେ ଥଣ୍ଡା ଲାଗେ ହେଲେ ବି ଏ ବର୍ଷ ଅଧିକ ଜୋର ଗରମ ହଉଛି।
ହଁ ଏ ବର୍ଷ ଟିକେ ଓଡିଶାରେ ତାପମାତ୍ରା ବହୁତ ବଢି ଯାଇଛି।
ହୁଁ। ବହୁତ ଜୋରରେ ଗୁଳୁ ଗୁଳ ହଉଛି ଯେମତି ଦିନ ସାରା ଗରମ ହବ ଯେମିତି ଚାରିଟା ହବ ସେମିତି ବର୍ଷା ଟାଟ ହେଇ ଯାଉଛି ଘଡଘଡି
ହଁ ହଁ ହଁ ଭଲ ବର୍ଷା ଟିକେ ଦେବେ ଟିକେ ଥଣ୍ଡା ଲାଗୁଥିବ।
ହଁ ଥଣ୍ଡା ଲାଗେ ଏବର୍ଷ ଅଂଶୁଘାତ ରେ ବି ବହୁତ ଜୀବନ ଚାଲିଗଲାଣି କାଲି ଦେଖି ସେନ୍ତି ଆମ ଏଠି ଜଣଙ୍କ ଜୀବନ ଯାଇଛି ଅଂଶୁଘାତ ରେ।
ସତରେ! ବୟସ କେତେ ହେଇଥିଲା ତାଙ୍କୁ?
ବୟସ ମୁଁ କହିପାରିବିନି ତାଙ୍କ ବୟସ କେତେ ହବ। ବିଶେଷ ନାଇଁ ଅଳ୍ପ ମିନିଅମ୍ ଚାର ପଚାଶ ଖଣ୍ଡ ହବ ଆଉ।
ମାନେ କମ୍ ଆଉ ଏତେ ବି ଖରା ଯୋଉ ହଉ ସେ ଏତେ ବି ଖରା ଯୋଉ ହଉଛି ନା କୋଉ ଲୋକ କେମିତି ମାନେ ବଞ୍ଚି ପାରିବ କି ବାହାରେ । ରହିଲେ କି କାମ କଲେ କି କଣ କଲେ।
ସମସ୍ତେ ପରିବାରର ଖୁସି ପାଇଁ ନିଜକୁ ନିଜ କଷ୍ଟ ସହିକି ଅ ଯୋଉ ଖରାରେ ଖଟ ଖଟୁଛନ୍ତି ତା ପରେ ଏତେ ଜୋରେ ଗରମ ହଉଛି ଅ ଜୀବନ ବି ଚାଲିଯାଉଛି ଭାବିଲାବେଳକୁ କେତେ କଷ୍ଟ
ସେ ଯେତେ ବି ବାପ ବୋଉଙ୍କ ବାହାରକୁ ଯିବା କଥା ଜାଣିନୁ ଘର ଭିତରେ ରହିବା ଭଲ।
ହୁଁ।
ଆଉ ଏବେ ତମର କଲେଜ ଛୁଟି ଅଛି ନାଇଁ ଘରେ ଅଛ ଗାଁ କୁ ଯାଇଛ।
ହଁ ଏବେ ଗାଁ ରେ ଅଛି କଲେଜ ଛୁଟି ଅଛି, ରଜ ପରେ କଲେଜ ଖୋଲା
ହୁଁ ଏବେ ଗାଁରେ କେମିତି କଣ ମାନେ ଭଲ ଲାଗୁଛି? କଣ କରୁଛ ଗାଁରେ ଏବେ?
ଗାଁ ରେ ଏବେ ଚାଲିଛି ଆଉ ଖାଲି ଗାଁ କୁ ଆସିଛି ଖାଲି ସମସ୍ତଙ୍କ ସହିତ ଖାଲି ଛୋଟଠୁ ଛୋଟ ଛୁଆ ହେଇକି ଖାଲି ପିଲାଙ୍କ ସହିତ ଖେଳିବାକୁ ପଡୁଛି ଏବେ। ଆଉ ଯେତିକି ସବୁ ମାନେ ଘରେଇ ଖାଦ୍ୟ ମାଙ୍କୁ କହୁଛି ମା ଖାଲି ତିଆରି କରିଦଉ ଯେମିତି ଘରୋଇ ଖାଦ୍ୟ ସବୁ ଖାଉଛି ସବଜି ଆଉ ବି କିଛି ଶିଖିଯାଉଛି ମାଙ୍କଠୁ।
କଣ ଖାଇବ ଏବେ ସେଇ ତ ହଷ୍ଟେଲରେ ବି ଖାଇବା ମିଳେ ଖାଇବା ପତ୍ର ଟିକେ କିଏ କହୁଥିବ
ହୁଁ ହଷ୍ଟେଲରେ ଖାଇବା ଏଠି ତ ମାନେ ଭଲ ଭଲ ଖାଇବା ବି ମିଳେ ଯେମିତି ଧରିବାକୁ ଗନେ ସିଆଡେ ଯୋଉ ମାନେ ଖାଦ୍ୟ ଯୋଉ ଉ ସବୁ ଯେତିକି ବି ମାଛ ଗୋଟେ ଆଣିଲେ ସେ ସବୁ କୁହନ୍ତି ଆନ୍ଧ୍ର ମାଛ ଯେମତି କି ଲୁଣି ମାଛ ଆନ୍ଧ୍ର ମାଛ ସିଆଡେ ଅଛି କିନ୍ତୁ ଆମ ଗାଁ ରେ ନା ଆମର ଏଠି ସବୁ ମାନେ ସବୁ କିଛି ସେ ମିଠା ମାଛ ବି ଦୁଇରେ ସେମାନେ ଯୋଉ ସା ଯୋଉ ଏ ସବୁ ଖାଦ୍ୟ ଦେଇକି ଯୋଉ ମାଛ ବଢଉଛନ୍ତି ଇଏ ସେ ମାଛ ବି ନୁହେଁ।
ହୁଁ ହୁଁ ହୁଁ।
ଜୋର ନଈ ଜାଣିଛନ୍ତି?
ନାଇଁ ନାଇଁ କଣ ସେଟା?
ନଈ, ଜୋର, ପୋଖରୀ ଆମର ଏବେ ସବୁ ଅବଶ୍ୟ ସେଇ ଖାଦ୍ୟ ଆସିକି ଖାଉଛି।
ହଁ ମାନେ ସେଇଠୁ ସ ସତେଜ ମାଛ ମିଳୁଥିବ ତମକୁ ଆଉ ନାଇଁ ନଈ ମାଛ। ସମୁଦ୍ର ମାଛ ସାଧାରଣ ତ ମିଳେ ଦୋକାନମାନଙ୍କରେ ତମେ ଭଲ ନଈ ମାଛ ଖାଇବାକୁ ପାଉଥିବ ଆଉ।
ହୁଁ ନଈ ମାଛ ପାଉଛି ଯୋଉ ଆଉ ଯୋଉ ପରିବା ସେଠି ଯୋଉ ସବୁବେଳେ ମାନେ କହିବାକୁ ଗନେ ପରିବା ଆଜି ପରିବା ଯଦି କିଣିଥିବୁ ମାନେ ଆଠ ଦିନ ଚାଲି ଯାଉଛି ଯେମିତି ସେ ସେଇ ପରିବା ରୁଷେଇ କରିକି ଶୁକିଲା ମୁକିଲା ଦେଇଦିଅନ୍ତି ଏଠି କଣ? ବାଡିରେ ଆମର ସବୁ ଏଠି ବାଡି ଗଛର ପରିବା ନା! ଆଉ ଯେମିତି ଇଚ୍ଛା ହେଲା ପୁଇ ଶାଗ ଭାଜି ଖାଇବାକୁ ସାଙ୍ଗେ ସାଙ୍ଗେ ବାଡିରୁ ପୁଇ ଶାଗ କାଟିନୁ ଭାଜିନୁ ଖାଇଲୁ।
ହଁ। ହୁଁ ହୁଁ।
ଆଉ ଯେକୌଣସି ଶାଗ ବି ଚାହିଁଲୁ ଆମର ଏ ସବୁ ବିଲ ଅଛି ବାଡି ଅଛି ବାସ୍ ତୋଳି ଆଣିଲୁ ଖାଇଲୁ।
ଉଁ ହୁଁ। ମାନେ ଭଲ ବିନା ସାର ଦିଆ ପନିପରିବା ବି ତମେ ପାଉ। ହଁ ନାଇଁ କଣ କଣ ଲଗେଇଚ ଗଛ ବଗିଚାରେ ତମେ?
ଆମର ଏବେ ଅଛି ଭେଣ୍ଡି ଗଛ ଅଛି ପୁଇ ଗଛ ଅଛି ଯୋଉ କଖାରୁ ଜାଣିଥିବ ପାଣି କଖାରୁ। ପାଣି କଖାରୁ ଗଛ ଅଛି ଆଉ ବି ଯୋଉ ଫଳ ଗଛ ସବୁ ଜାଣିଥେ ଯୋଉ ପିଜୁଳି ଗଛ ଆଉ ଆମ୍ବ ଗଛ। ଆଉ ଆ ଜାମ୍ବ ଗୁଳି ସବୁ ଗଛ ଆମ ବାଡ଼ିରେ ଅଛି।
ହୁଁ ହୁଁ ହୁଁ ଭଲ ଗଛ ଲଗେଇବା ଯୋଉ ଭଲ। ମାନେ ବାହାରେ ଯୋଉ ସାର ଦିଆ ପନିପରିବା ଖାଇବାଠୁ ମାନେ ନିଜେ କିଛି କିଛି ବାରିରେ ଲଗେଇକିରି ଖାଇବାଟା ମାନେ ଭଲ ଏଇଠି ଚଷ୍ ସହରରେ ଜାଗାର ଅଭାବ ହେତୁ ଆମେ ଲଗେଇ ପାରୁନୁ। ତୁ ବହ ଗାଁ ଏରିଆରେ ଏଇଟା ଭଲ ଚା ତମେ ନିଜେ ଲଗେଇକି ନିଜେ ମାନେ ଖାଇପାରିବ ତାକୁ।
ହ ଆମର ନିଜେ ଲଗେଇକି ଆମେ ନିଜେ ଖାଉ।
ହୁଁ ଶାଗ ଫାଗ ବି ଭଲ କି ମିଳି ଯାଉଥୁବ।
ସବୁ ଶାଗ ମିଳିଯାଉ
ହଁ।
ଏବେ ତ ରିସେଣ୍ଟ୍ ଗ ଏବେ ଖରା ସିଜିନ୍ ଜାଲ୍ ଯେ ଯୋଉ ବିଲମୂର୍ତ୍ତି ଶାଗ ଜାନ୍ ଜାଣିଚନ୍ତି? ହାଲୋ ସେଟା ତ ତମର ସେଠି ସହରରେ ଯୋଉ ବିକ୍ରି ହୋଉଚି ଉଁ କିଲୋ ଷାଠିଏ ନେଖା ନା କଣ।
ତାକୁ ଶୁନ ଶୁନିଆ ଶାଗ ନା କଁ
ନାଁ ନାଁ ସୁନସୁନିଆ ଶାଗ ଅଲଗା ଆଉ ପିତା ଶାଗ ଅଲଗା ମୁ କି ଶାଗ ଯୋଉ ଥାଏ ବିଲରେ ଖାଲି ଏଇ ଖରା ସିଜିନ୍ ଲେ ହିଁ ହୁଏ। ଏଇ ଖରା ଦିନରେ ହିଁ ହୁଏ ହୁଁ ହୁଁ।
ହଁ ହଁ ହଁ।
ଏ ଖରା ଦିନରେ ହିଁ ହୁଏ ସେଇ ବିଲ ଶାଗ ଏଇ ସାତେ ସେଇ ଶାଗ ହିଁ ବେଶି ଖିଆ ହଉଛି।
ହୁଁ ହୁଁ। ପକାଳା ପକାଳ ସହିତ ଶାଗ ଭଜା ଖାଇବାକୁ ବୋହୁତ ଭଲ ଲାଗୁଥୁବ ଆଉ, ନାଇଁ? ଆଉ ତ ଏଇ ଗରମରେ ତ ବ ମାନେ ଖୁଇ ଖାଇଆକୁ ଟୋଟାଲି ଭଲ୍ ଲାଗୁନି।
ଗରମ ତ ଖିଆ ହିଁ ହଉନି ସଖାଳୁ ରୋଷେଇ କରିଦୋଉଚୁ ଆମେ ଭାତ ପଖାଳି ଦେଇକି
ଉଁ ହୁଁ ହୁଁ।
ଆଉ ବାଡ଼ର ପରିବା ଆଣୁଚୁ ପୁଣି ବାଡ଼ି ଦେଇକି ବି
ମାନେ ତାର ସ୍ଵାଦ କେତେ ଭଲ ଥିବ ମୁଁ ଭାବୁଚି ମାନେ ସାଙ୍ଗେ ସାଙ୍ଗେ ଧରିକି ଆସିଲ ସତେଜ୍ ପନିପରିବା ଆଁ ତାର ବି ସ୍ଵାଦ ଟିକେ ଅଲଗା ନାହିଁ? ଯାହା ହେଲେ ବି ମୁଁ ମନେ ଅ ଛି ଛୋଟଓଳେ ମୋ ମା ଗୋଟେ ଲଗେଇଥିଲେ କାକୁଡ଼ି ଗଛ ତ ନାଇଁ ବୋହୁତ ଗଛ ମୋ ମା ଲଗାନ୍ତି ତ କାକୁଡିି଼ କି ଗୋଟେ ଗଛ ଲଗେଇଥିଲେ ମତେ ଭୋ କ ଲାଗିଲା ମମି ମାନେ ମା ଏମିତି ତୋଳିକି ସାଙ୍ଗେ ସାଙ୍ଗ୍ ଗୋଟେ ଦେଇଦେଲେ ସେ କାକୁଡ଼ିର ସ୍ଵାଦ ମୁଁ ଆଜି ପର୍ଯ୍ୟନ୍ତ ବି ପାଉନି। ସାଙ୍ଗେ ସାଙ୍ଗେ ମାନେ ଗଛୁରୁ କାଢ଼ିକି ଖାଇବାର ଟିକେ ଅଲଗା ନଥାଏ ଯାହାହେଲେ ବି?
କଣ୍ଟିଆଳି କାକୁଡ଼ି ତ କୁହନ୍ତି। ହେସ୍ ଖାଲି ପଟରେ ଖାଇବ ସାଲଟ୍ କରି ଖାଇବ।
ହୁଁ ହୁଁ।
ଆଉ ଗୋଟେ କାକୁଡ଼ି ଜାଣିଚ ନା ଯୋଉ ଯୋଉ ଫୁଟି କାକୁଡ଼ି।
ହଁ ଶୁଣିଚି ଶୁଣିଚି।
ପାଚିଲେ ଖା
ହଁ ହଁ ପାଚେ ବଡ଼ ହେଇଥାଏ ଟିକେ ସେଇଟା ସାଧାରଣତଃ, ନାଇଁ? ସାଧାରଣ ଯୋଉ କାକୁଡ଼ି ଅଛି ତାଠୁ ଟିକେ ବଡ଼ ଆକାରରେ ହେଇଥାଏ ଆଉ। ତାକୁ ପୂଜା ପୂଜାରେ ବି ଲଗାନ୍ତି ନାଇଁ? ଆଉ ତମର ଗୋଟେ ବାଛୁରୀ ବା ଦେଇ ଗାଈ ପା ବାଛୁରୀଟେ ଦେଇଚି? ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।